ହେଲ୍
ହ୍ୟାଲୋ।
କାରଣ ମୋ ସେ
ନମସ୍କାର ନମସ୍
ହ୍ୟାଲୋ।
ହଁ ସାର୍ ମ୍ୟାଡ଼ାମ ନମସ୍କାର କୁହନ୍ତୁ ହଁ ହଁ। ଭଲ ଅଛି ଭଲ ଅଛି କୁହନ୍ତୁ? ହଁ ଆଜି। ହଁ କୁହନ୍ତୁ ମ୍ୟାଡ଼ାମ? ହ୍ୟାଲୋ ହଁ ସୁବାଜାଉ ତେ ମ୍ୟାଡ଼ାମ କୁହନ୍ତୁ ଆପଣଙ୍କ ସୁବୁଚି ହଁ ସୁବାଜାଉଛି କୁହନ୍ତୁ। ହ୍ୟାଲୋ ହଁ ମ୍ୟାଡ଼ାମ୍ କୁହନ୍ତୁ?
ହ୍ୟାଲୋ।
ହଁ ମ୍ୟାଡ଼ାମ୍ କୁହନ୍ତୁ ତ ଆପଣଙ୍କ କଥା ସୁବାଯାଉଛି ହ୍ୟାଲୋ। ମ୍ୟାଡାମ ଶୁବା ଯାଉଛି ଆପଣଙ୍କ କଥା ହଁ ଶୁଗା ଯାଉଛି।
ହଁ ହଁ ହଁ ଆଉ କୁହନ୍ତୁ କଣ କରୁଛନ୍ତି।
ଆଜି ତ ସଣ୍ଡେ ଆଜି ରବିବାର ଥିଲା।
ହଁ।
ଆଜି ସବୁ କପ କପଡ଼ା ପତର ଧୁଆ ଧୁଇ କଲୁ ଘର ଆଜି ରବିବାର ସ୍ପେଶିଆଲ ଥିଲା ଆଜି ଆମର ଭାତ
ହଁ।
ମୁଗ ଡାଲି ମୁଗ ଡାଲି ଆଉ ମାଛ ଭଜ୍ ମାଛ ଭଜା।
ଆଚ୍ଛା ଆଚ୍ଛା ହେଇଛି ଆଉ ଜମିଛି ତାହେଲେ ସଣ୍ଡେ ଟା ନାଇଁ କି?
ହଁ ରବିବାର ଟା ଜମିଛି।
ଯାହା ହଉ ଭଲ କଥା।
ହୁଁ ଆଉ ତମର ଆଜି କଣ ହେଇଥିଲା
ଆ ଆମର ମୁଁ କରିଥିଲି କଣ ଶୁଣନ୍ତୁ ମୁଁ କରିଥିଲି ଆଜି ଭାତ ଡାଲମା ଆଉ ଛତୁ ବେସର ଆଉ ଭଜା ଟିକେ ଥିଲା। ଆଉ କରିଥିଲି ରୁହନ୍ତୁ କହୁଛି ଅ ଭୁଲିଗଲି ଦେଖୁନାହାନ୍ତି ଆଉ ସାଲାଡ୍ ତୋଷ କରିଥିଲି ଆମ୍ବ ଟି କେ ଆଉ ପୋଟଳ କଲରା ଚିପ୍ସ। ଆ ଦହି ଟିକେ ଆଉ।
ଆଚ୍ଛା ଡାଲମାରେ କଣ କଣ ସବୁ ପରିବା ପଡ଼ିଥିଲା?
ଆଜି ଆଜି ତ ସକାଳୁ ହାଟକୁ ଯାଇଥିଲି ଆଉ ମୁଁ ଭାବିକି ରଖି ଥିଲି ଆଜି ଡାଲମା ଟିକେ କରିବି କିନ୍ତୁ ସବୁ ପ୍ରକାର ପରିବା ମିଳି ପାରିଲା ନାହିଁ। ମୁଁ ଟିକେଜ୍ କନ୍ଧମୂଳ ଖୋଜୁଥିଲି। ପାଇଲିନି କଦଳୀ ବି ଖୋଜୁଥିଲି ପାଇଲିନି କିନ୍ତୁ ଆଜି ଯାହା ପକେଇକି କର ଥିଲି ଅ ଭଣ୍ଡା କଖାରୁ ଆଳୁ ପୋଟଳ ଗାଜର। ଏତିକି ପକେଇକି କରିଦେଲି ଆଉ ମତେ ଟିକେ କଦଳୀ ପଡ଼ିଲେ ଭଲ ଲାଗେ କଦଳୀ ଆଉ କନ୍ଧମୂଳ ଟା ପଡ଼ିଲେ ଟି କେ ମିଠା ବିଠା ଲାଗେ ନା ଡାଲମା ଟା ମତେ ଟିକେ ଅଧିକ ଭଲ ଲାଗେ ଆଉ।
ହୁଁ ହୁଁ।
କଣ କେବେ ଯାଉଛନ୍ତି
ଘରୁକୁ ତ ଯିବାର ନାହିଁ ରଥଯାତ୍ରା ସମୟରେ ଯାହା ଆମ ଆମ ଘର ପୁରୀ ନାଁ।
ଆଚ୍ଛା ଆଛା ଆଚ୍ଛା। ଉୁଁ ହୁଁ ହୁଁ ତମ ଘର ତାହେଲେ ରଥଯାତ୍ରା ଆପଣ ଦେଖିଥିବେ ନାଇଁ କି? ହ
ହଁ ହଁ।
ରଥଯାତ୍ରାରେ ଯାଉଥିବେ ତ?
ହଁ ରଥଯାତ୍ରା କୁ ତ ଯିବି ଆଉ ଛୁଟି ରେ ଆଉ
ନା ମୁଁ ମୋର ଗୋଟେ ବହୁତ ଇଚ୍ଛା ଅଛି ରଥଯାତ୍ରା କୁ ଯେ ମୁଁ କେବେ ଯାଇପାରିନି ଆଜି ଯାଏ। ଏ କଣ?
ଆପଣ ରଥଯାତ୍ରା ର ଆପଣ ତ ରଥଯାତ୍ରା ଦିନ ଯାଇ ପାରିବେନି। ରଥଯାତ୍ରା ପରଦିନ ଗଲେ ସବୁଠୁ ସବୁଠୁ ଭଲ ହବ। ଯୋଉ ରଥଯାତ୍ରା ଦିନ ତିି ଗଲେ କଣ ହବ ଆପଣ ରଥ ଛୁଇଁ ପାରିବେ ନା ଦେଖିପାରିବେ। ତାଠଉଁ ଭଲ ହବ ଯେ ଆପଣ ରଥ୍ ରଥଯାତ୍ରା ପର ରଥଯାତ୍ରା ପରଦିନ ଗଲେ ତମ ପାଇଁ ସୁବିଧା ହବ
ହଁ ହଁ ହଁ। ତାପରେ ଟିଭି ରେ ଦେଖିକି ଯୋଉ ରେଟ ର ଭିଡ ଥାଉଛି ନା ଦେଖିକି ହିଁ ଡର ଲାଗୁଚି ଯିବା ପାଇଁ।
ହଁ ନାଇଁ ନ ସବୁଠ ଅସୁବିଧା ହଉଛି ସେଇ ଗୋଟେ ଭିଡ ପାଇଁ ଆଉ।
ହଁ ହଁ ହଁ ହଁ ହଁ ହେଲେ ବି ତ ଲୋକ ଯାଉଛନ୍ତି ପ୍ରତିିବର୍ଷ ନୁହଁ କି।
ହଁ ଯାଉଛନ୍ତି ଯାଉଛନ୍ତି କିନ୍ତୁ ଆମେ ଜାଣଛନ୍ତି ଏଇ ଜିନିଷ ହଉଛି ଆମେ ତା ଥେ ସତର୍କ ହିଁ ଯାଉନାହିଁ।
ହଁ।
ତା ଗୋ ସୁବିଧା ହବ କଣ ତା ପରଦିନ ଗଲେ କଣ ହବ ରଥ ଦେଖି ହବ ଭଗବାନ ଦେଖିଆ
ଓହୋ ଆଚ୍ଛା ଏଇ ଯୋଉ ରଥର ରର୍ଥଯାତ୍ରା ପରଦିନ ଯୋଉ ଠାକୁରଙ୍କୁ କଣ ବାହାରେ ହିଁ ରଖା ହେଇଥାଏ ତାପରେ ଘର ଭିତରକୁ ନିଆହୁଏ ନା କଣ ମୁଁ ଟିକେ
ହଁ ହଁ ହଁ ହଁ ରଥ ହଁ ହଁ। ଠାକୁର ବାହାରେ ରଖ ହଁ ଠାକୁର ବାହାରେ ରହିବେ ତା ତାରେ ମାଉସୀ ମା ମନ୍ଦିରକୁ ଯିବେ ତାପରେ ଆଛ
ଆଚ୍ଛା ଆଚ୍ଛା ଗୋଟେ ବେଶ ଜଗନ୍ନାଥଙ୍କର କଣ ସେଇ ବାହାରେ ହୁଏ କି ସେଦିନ?
କୋଉ ବେଶ କହିଲେ?
ଏଁ ଜଗନ୍ନାଥଙ୍କର ଯୋଉ ବେଶ ହୁଏ ନା ସବୁ ର
ହଁ ସେ ହଁ ହଁ ସେ
ହଁ ହଁ ମୁଁ ସେଟା ଭାବୁଥିଲି। ନା ମୁଁ କେବେ ଦେଖିନି ନା କିନ୍ତୁ ମୁଁ ଶୁଣିଚି ଯେ ଜଗନ୍ନାଥଙ୍କୁ ତା ପରଦିନ ସମସ୍ତେ କୁହନ୍ତି କି ପରଦିନ ଗଲେ ମାନେ ଭଲ ଭଲସେ ଦେଖି ହବ ବହୁ ବୋଲି କୁହନ୍ତି ନା।
ସବୁଠୁ ଭଲ ଯଦି ଆପଣ ଜଗନ୍ନାଥ ପାଖୁରୁ ଦେଖିବା ପାଇଁ ଚାହୁଁଛନ୍ତି ଆପଣ ସବୁ ସବୁଠୁ ଭଲ ଦିନ ହଉଛି ରସାବଳୀ ଦିନ। ରସାବଳି ହଉଛି ରସାବଳି ଆମର ହଁ ରସାବଳି ଦିନ
ହଁ।
ଆପଣ ଜଗନ୍ନାଥ ବହୁତ ପାଖରୁ ଦେଖିପାରିବ ବହୁତ ପାଖରୁ।
ହଁ କି କାହିଁକି ଭିଡ ନଥାଏ କି ସେଦିନ?
ଭିଡ ରୁହେ କିନ୍ତୁ ଜଗନ୍ନାଥ ବହୁତ କମ ଭିଡ ରୁହେ ଜଗନ୍ନାଥ ବାହାରେ ରହନ୍ତି। ତାଙ୍କୁ ଆପଣ ପୁରା ପୁରା ପାଖେରେ ଦେଖିବେ।
ଓ ହୋ ଆଛା ଆଚ୍ଛା ଏମିତି ସବୁ ନାଇଁ କି।
ହଁ।
ଦେଖିବା କେବେ ଗୋଟେ ଇଛା ତ ଅଛି ଯିବାକୁ ଯେ ସମୟ ର ଅଭାବ ତା ସହିତ ବହୁତ ଆଡୁ ଜିନିଷ ଦେଖିବାକୁ ପଡୁଚି। ପରିସ୍ଥିତି ଦେଖିକି କୋଉ ଦିନ ଗୋଟେ ଦେଖିବା ଯିବା ନିଶ୍ଚୟ।
ବାହୁଡା ସମୟରେ ବାହୁଡା ସ ବାହୁଡା ସମୟରେ ଆସନ୍ତୁ
ଆଚ୍ଛା ବାହୁଡା ସମୟରେ କଣ ରଥଯାତ୍ରାଠୁ ଟିକେ ଭିଡ଼ କମ ରୁହେ ନା କଣ?
ହଁ ରଥଯାତ୍ରା ଠୁ ବାହୁ଼ଡା ସମୟ ରେ ଟିକେ କମ ହୁଏ। ତାପରେ ସୁନାବେଶ ଦିନ ଟିକେ ଅଧିକ ରୁହେ। ତାପରେ ଆସ୍ତେ ଆସ୍ତେ କମି ଯାଆନ୍ତି ଲୋକ।
ଆଛା ରବିବାର ଦିନ ଜଗନ୍ନାଥ ମନ୍ଦିର ଭିଡ ରୁହେ କି?
ହଁ ରବିବାର ଦିନ ସବୁଠୁ ଅଧିକ ଭିଡ ହୁଏ କାରଣ ରବିବାର ହଉଚି ଛୁଟି ଦିନ।
ହଁ।
ସମସ୍ତେ ଚାହାନ୍ତି ଛୁଟି ଦିନ କିଏ କୁଆଡ଼େ ବୁଲାବୁଲି କରିବା ପାଇଁ ସେଥିପାଇଁ ପୁରୀରେ ଅଧିକ ରବିବାର ଦିନ ଭିଡ ଆମକୁ ଦେଖିବାକୁ ମିଳେ।
ହଁ ହଁ ହଁ ହଁ ହଁ ଆଚ୍ଛା ଏମିତି। ସମସ୍ତଙ୍କର ତ ମାନେ କଣ କହିଲେ?
ଆପଣ ଦେଖିପାରିବେ ଗଲେ କିନ୍ତୁ ଟିକେ କଷ୍ଟ କରିବାକୁ ପଡିବ ଲାଇନରେ ଠିଆ ହବା ଭଲ ମନ୍ଦ
ହଁ ହଁ ହଁ ନାଇଁ ଏଇ ଜିନିଷ ଟା ତ ହୁଏ ହିଁ ମୁଁ ତ ଯେତେ ଥର ବି ଯାଇଛି କେବେ ମୁଁ ସୁବିଧାରେ ଦେଖିବାକୁ ପାଇନି। କଷ୍ଟ ହିଁ କରିକି ହିଁ ଭଗବାନଙ୍କୁ ଦର୍ଶନ କରିକି ଆସିଛି। ମୁଁ ତ ଯେବେ ପ୍ରଥମ ଥର ଯାଇଥିଲି, ହଁ
କଥାରେ ଅଛି ଡୋରି ଯେ ପର୍ଯ୍ୟନ୍ତ ନ ଲାଗିଛି ଆପଣ ଭଗବାନଙ୍କୁ ଦେଖିପାରିବେନି।
ହଁ ସେଇଟା ତ ସତ କଥା।
ଆପଣ ତ ଭଗବାନଙ୍କ ଡୋରି ଲାଗିଯିବ ନା ବ କେହି ବି ରଖିପାରିବେନି।
ହଁ। ମୁଁ ଯେବେ ପ୍ରଥମ ଥର ଯାଇଥିଲି ତ ଯୋଉ କଷ୍ଟ କରିକି ଯାଇଥିଲି ଆଉ କୁହନ୍ତୁନି। ମାନେ ଘରୁ ବାହାରିକି ଗଲି ବସ ରେ ସିଟ ନଥାଏ। ଅ ଭୁବନେଶ୍ୱର ଯାଏ ଗଲି ସେ ବସ ରେ ପୁରା ଏମିତି ତେଢା ମେଢା ହେଇକି ବସିକି ରାତି ଯାକ ଗଲି। ସେଇଠୁ ବାହାରିଲା ବେଳକୁ ଟ୍ରେନ କିଛି ସେକେଣ୍ଡରେ ମିଶ ହେଇଗଲା ପୁରୀ ପାଇଁ ପୁରା, ପା ମୋର ଜନ୍ମଦିନ ଥାଏ। ଏ ମାନେ ଦୁଇ ହଜାର କୋଡିଏ ଏକୋଇଶ କଥା ଏଇଟା। କିଛି ସେକେଣ୍ଡରେ ଟ୍ରେନ ମିସ୍ ହେଇଗଲା ତାପରେ ପୁଣି ଅପେକ୍ଷା କଲୁ। ଆଉ ଟ୍ରେନ ଧରିକି ଗଲୁ ସେଠିକି ଗଲା ବେଳକୁ ଇଆଡେ ଲେଟ୍ ହେଇଗଲାଣି ସାଢେ ଏଗାରଟା ବାରଟା। ଆଉ କହୁଛନ୍ତି ଠାକୁରଙ୍କର ପହଡ ପଡିଯିବ ଏମିତି ସେମିତି। ଇଚ୍ଛା ଅଛି ମାନେ ଆସିଛୁ ଯାହା ହଉ ଲାଇନ ଲଗେଇକି ଇଏ ସିଏ। ମନରେ ଗୋଟେ ଥାଏ ଯେ ଏତେ ଲେଟ୍ ହେଇଗଲାଣି ଗେଟ୍ ବନ୍ଦ ହେଇଯିବ କି ଆଉ ଦେଖି ହବନି ଏମତି ସେମିତି କିନ୍ତୁ ଯାହା ହଉ ଆମେ ଠାକୁରଙ୍କୁ ଠିକ ଦର୍ଶନ କରିସାରିଛୁ ତାପରେ ତାପରେ ପହଡ ପଡିଗଲା।
ହଁ ଦେଖିବାରେ ବାରଣ ଆପ ଯଦି ଭଗବାନଙ୍କ ଡୋରି ଲାଗିଛି କେହି ବି ରଖିପାରିବନି ଆପଣଙ୍କୁ।
ସେଇଟା ସତ କଥା ମାନେ ସେଦିନ ହିଁ ମୁଁ ଭାବିଲି କାହିଁ କହିଲି ମାନେ ଏତେ ଭିଡ ଥାଏ। ଆହୁରି ମୋର ଯେହେତୁ ହାଇଟ୍ ଟିକେ କମ। ଲୋକମାନେ ମୋ ଆଗରେ ଏମିତି ଥିଲେ ମତେ ଲାଗୁନଥିଲା ଯେ ମୁଁ ସେଦିନ କାଇଁ ଦେଖିବି ତାଙ୍କୁ ପାରିବି ବୋଲି। କିନ୍ତୁ କେମିତି ଗୋଟେ ତ ହେଇଗଲା ଯେ ମୁଁ ଯେତେବେଳେ ତାଙ୍କ ଫ୍ରଣ୍ଟ କୁ ପହଞ୍ଚିଛି। ସେ କଣ ହେଲା ଲୋକ ଯାକ ସବୁ ନଈଁ ପଡିଲେ ନା କଣ ଗୋଟେ ଏମିତି ହେଲା କିନ୍ତୁ ମୁଁ ଭଲ କି ଦେଖ ଖିଥିଲି ସେଦିନ।
ଆଛ ତ ଯାଅ ଭଲ
ହୁଁ ସେମିତି କଥା ଆଉ।
ତେଣୁ ଆପଣ ବସିକିରି ଅଭଢା ଖାଇଛନ୍ତି।
ହଁ ଖାଇଛି ନା ଖାଇଛି। ଆମେ ମାନେ ପ୍ରତ୍ୟେକ ଥର ମୁଁ ଯେତ ବେଶୀ ଥର ତ ମୁଁ ଯାଇନି କିନ୍ତୁ ଯେ ତେଥର ବି ଯାଇଛି ଅଭଡା ଖାଇଛି ଆମେ ଅପେକ୍ଷା କରୁ ମାନେ କଣ କହିଲେ ଯୋଉ ଅ ସାଢେ ଦୁଇଟା ତିନିଟା ବେଳକୁ ଭଗବାନଙ୍କ ପାଖରେ ଭୋଗ ଲାଗିଲା ପରେ ଯୋଉ ଆସେନି
ନଗଦ ଟା ଯୋଉଟା।
ହଁ ସେତେବେଳକୁ ହିଁ ଖାଇଛି। ଆଉ ଗୋଟେ ଥର ଆମେ ଯାଇଥାଉ ମୋ ଭଉଣୀ ସହିତ ଯେ ସେଦିନ ଟିକେ କାମ ଥିଲା ତ ଆମେ ଜଲଦି ଖାଇକି ଫେରି ଆସିଥିଲୁ। ବୋଧେ ବା
ନା ବାସି ନୁହଁ ପୂର୍ବ ଦିନରେ ରୁହେ ପୂର୍ବ ଦିନର
ହଁ ସେ ହଁ ସେଇଟା ଖାଇକି ଆମେ କଣ କହିଲେ ସକାଳୁ ଯାଇଥିଲୁ ଆମକୁ ଫେରିବାର ବି ଥାଏ ତ ସକାଳୁ ଯାଇଥିଲୁ ଦର୍ଶନ ସାରିକି
ଜଦି ଦିନ ରୁ ପୂର୍ବ ରୁ ଅଭଢା ଯଦି ଦିଟା ପୂର୍ବରୁ ଆପଣ ଅଭଢା କହୁଛନ୍ତି ସେ ହଉଛନ୍ତି ଗତକାଲିର ଅଭଢା। ଯଦି ଦିଟା ପରେ ଖାଇଲ ତାହେଲେ ଆଜିର ଅଭଡା
ହଁ ହଁ ହଁ ଆମେ ଟିକେ ଜଲଦି ଆସିବାର ଥିଲା ତ ଏଗାରଟା ସାଢେ ଏଗାର ସେତେବେଳେ ଆମେ ସେମିତି ଖାଇ ଦେଇେଇକି ପ୍ରସାଦ ତ ଖାଇଦେଇକି ପଳେଇ ଆସିଥିଲୁ ଆଉ।
ହୁଁ।
ଆନନ୍ଦ ବଜାରରେ ଖାଇବାର ଯୋଉ ବସିକି ଖାଇବା
ଆପଣ ଖାଇଛନ୍ତି କି ଆନନ୍ଦ ବଜାରରେ? ଅ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।